ଆଉ କଣ କରୁଛ?
ଏଇ ବସିଥିଲି ଘରେ ଆଉ
ଯେଉ ତମର ସିଆଡେ କେମିତି କଣ ପାଗ କେମିତି କଣ
ଆମର ଗାମ ପ୍ରବଳ ଖରା ଖରା ଏତେ ଦିନ ବ ଦିନ ଗୋଟେ ଯାେ ପ୍ରବଳ ଖରାପ ଏଇୋ ତିନିଟା ବେଳକୁ ଟିକେ ଫିରି ଫିରି ବର୍ଷା ହେଇଛି ଆ ଟା ରହିଛି ଆଉ ତିନିଟା ତିନିଟା ଚାରିଟା ଏତେ ବର୍ଷା ନୁହଁ ଅଳ୍ପ ଟିକେ ଟିକେ ବର୍ଷା ହେଇକି ପାଗ ଟିକେ କାଳିଆ କରିଛି ଆଉ ତାପରେ ଆଉ ମୁ ଚାଲିଛି ଆଉ ଆଗ ଏତେ ଆମରି ବର୍ଷା ନାହିଁ ଆମ ଘରେ କହିବାକୁ ଗଲେ
ପଖାଳ ହେଇନକା ଖାଇବାକୁ ଭଲ ଲାଗୁଥିବ ନାଇଁ ଖରା ଯୋଗୁ
ହଁ ମୁଁ ପୁରା ଆଉ ସକାଳେ କଣ ରାତି କଣ ଦି ଟାଇ ପଖାଳ ଖାଇଦଉଛି ଆଉ ଏବେ ଆଉ
ପଖାଳକୁ ହ ଭଜା ଭଜି ଆଳୁ ଭତା ଏଇ ସବୁ ଭଲ ତରକାରୀ ଟା ତ ଭଲ ଲାଗିବ ନା ବାଇଗଣ ଭତା ଆଳୁ ଭତା କ ସପଡ଼ ଆଉ ଭଜା ଆଉ ପଖାଳକୁ ଏ କଦଳୀ ଭଜା ଏଇସବୁ ଆବ ନ କି
ହଁ ଦେଖନ୍ତୁ ଭଜା ପୋଡା ପୋଡି ମୁଁ ତକ ଟିକେ ଯାହା ହେ ଖାଉଛି ଆଉ ଆଉ ତରକାରୀ ଫରକାରୀା ଖାଇବା ପାଇଁ ଇଚ୍ଛା ହଉନି ପୁରା ପା ମସଲା ଜୀୟିନିଷ ଖାଇବା ପାଇଁ ଆଉ ଇ୍ଛା ନାହିଁ
ମୁଁ ଗରମ ବି ହଉଛି ଗରମ ବି ହଉଛି ସେମିତିଆ
ହଁ ଚାଲିଛି ଆଉ ଖାଇବାଟା ଆଉ ପ୍ରଚଣ୍ଡ ପୋଖାଳ ସିଝିନି ଆଉ
ଆ ଭୁବ ଶୁଣିଥିଲ ଆ ଭବନରେ ସେଠି କଣ ସବୁ ବିଶେଷତ୍ୱ କଣ ଭବନରେ
ଆମର ଏଠି ବିଶଥ ହଉଛି ମୋର କଂସା ବାସନ ଏଠି ମର ତିଆରି କରାଯାଏ ଭୁବନର ଭିତରେ ଭୁବନରେ ଆମେ ନିଜେ ଯୋଉ କଂସ ସ୍ଥାନ ଯାରେ ଭାଙ୍ଗି ଯାଆନ୍ତି ସିଲଭର ଜିନିଷ ଯଵା ଫଟା ଫଟି ନଷ୍ଟ ହେଇଯାଏ ସେ ଆସିକି ନେଇଯାଆନ୍ତି ସେ ସବୁ ତାକୁ ତାଙ୍କର ସବୁ ଅନ୍ତ ଅଛି ଏସବୁ ଆଉଟା ହୁଏ ସିଲଭର ଜିନିଷ ଆଉଟା ହୁଏ ଆଉଟା ହେଇକି ତାକୁ ପୁରା ତରଳ ଯାଏ ତରଳ ହେଲା ପରେ ସେ ସବୁ ଶ ଆଉ ଟେ ହେଲେ ତଳେ ଯାଏ ତାପରେ ତାଙ୍କର ଛାଞ୍ଚ ଅଛି ଏଇ ମାନେ ତଟୁ ୁ ହଣ୍ଡି ଯାହା ଯାହା ତାଙ୍କର ଛନ୍ତ ଅଛି ସେ ଛାଞ୍ଚରେ ପକାଯାଏ ଛାଞ୍ଚରେ ପକେଇ ତାକୁ ଗରମ କରିକି ତାପରେ ହାତୁ ହାମାର ମାନେ କାଠ ହାର ସବୁ କଣ୍ଠା ହମରା ତବ ବାଡାାଯାଏ ଏ ଯଉ ଶିଳ୍ପ ଜାତୀୟ ବାଡେ ବାଡେ ତାକୁ ସେଇ ସାଇଜ ର ସେ ତିଆରି କରନ୍ତି ମଥରେ ପକାଯାଏ ତାପରେ ବି ବାଡାାଯାଏ ବାଡେଇକି ବଡ ବଡ ପଡେଇ ଏ ମନ୍ଦିଆ ବାଆ ହାତ ବାଡା ହଉ ହାତରେ ତିଆରି କରିକି ଇଏ ହଉଛି ଆଉ କଂସା ବାସନ ସେମିତି ଆମର ପିତ୍ତଳ ଜିନିଷ ଆଉ ଆଉ ଇଏ ଯାଏ ଯେତବେଳେ ସେ ସେ ଆଉଟ ହେଇକି ସେତି ବିତ ଜିନିଷ ହଚାର ନିଜର ବର୍ତ୍ତମାନ ଭୁବନରେ ପଞ୍ଚାବାସନ ତିଆରିରେ ଭୁବନ ଓଡିଶାରେ ପ୍ରଥମ କ କସ ବା ତରି ଆମ ସୁ ତାହେଲେ ଠାକୁରଙ୍କ ମୂର୍ତ୍ତି ସବୁ ତିଆରି କରାଯାଏ ସବୁ ବାସନ ଉପରେ ଚାଲେ ସଂଂସ ବାସନ ଉପରେ ଭୁବନ ଅଟ ଏକ ନର ହେଇକି ରହିଛି ଏ ଆସ୍ତେ ଆସ୍ତେ ଗଭର୍ଣମେଣ୍ଟ ର ପ୍ରୋହସନ ମିଳିଲେ ଆଉ ଟିକେ ଆଗକୁୁହ ହୁଅନ୍ତା କିନ୍ତୁ ଗଭର୍ଣମେଣ୍ଟ ର କିଛି ଏଠି ନାହିଁ ନିଜ ହିସାରେ ନିଜ ଯାହା ଯେମିତି କଲେଣି ଆଉ ମୌଳିକ ବୁତି ଟା ଅଛି ବୋିକି ସେମାନେ ତାଙ୍କ ଚଲେଇଛନ୍ତି ଆଉ ତାପରେ ଏ ପିଲାମାନେ ସବୁ ଏବେ ଆଉ ସେ ଧନ୍ଦାରେ ଯାଉନାହାନ୍ତି ଆମ ବାପା ମାନେ ଅଛନ୍ତି ଚଲିଛନ୍ତି ପିଲାମାନେ ଚାକିରି ବାକିରି କଲେଣି ଆଉ ସେଇ କଂସ ବାସନରେ ଏତେ ଭାଗ ନେଉନାହାନ୍ତି ଆଗକୁ କଣ ହେବ ଦେଖାଯାଉଛି କଣ ହେଉଛି ଦେଖିିବା
ଆମର ଏପଟେ କଣ ଆମର ଏପଟେ ଆମର ସେପୋଟେ କଂସା ବଂଶନ ପ୍ରସିଦ୍ଧ ଆମର ଗୋଟେ ଚାନ୍ଦି ତା କିଛି କାମ ବେଶୀ ଚାନ୍ଦିଟା ଆମର ଏଠି ମେନ୍ ପ୍ରସିଦ୍ଧ ଚାନ୍ଦି ହେଉଛି ଓଡ଼ିଶା ପ୍ରସିଦ୍ଧ ଆମର ଏଠି ଯାନ୍ତି ତାର କସିି କାମରେ ଆମର ଅଠ ଏଠି ଏ ଜା ଏ ଏଠି ଆମର କଟକ ହେଉଛି ପ୍ରସିଦ୍ଧ ଆମର ଏଠି ଚାନ୍ଦିର ପିଓର ଚାନ୍ଦି ଚାନ୍ଦି ଭଣ୍ଡାର ପୁର ଚାନ୍ଦି ଦୋକାନ ପୁରା ପୁରା ଆମର ନୟ ସଡ଼ ଉପରେ ଅଛି ପୁରା ପର୍ସନାଲି ପୁରା ଚାନ୍ଦି ଦୋକାନ ଅଛି ସେଠି ସୁନା ନାହିଁ କେବଳ ଚାନ୍ଦି ଚାନ୍ଦି ଷ୍ଟୋର ପୁରା ଅଛି ଚାନ୍ଦି ଦୋକାନ ମୁଁ ବି ସେଠୁ ଚାନ୍ଦିର ସବୁ ଆଣିଥିଲି ଜିନିଷ ପା ଫଣି ସବୁ ଆଣିଥିଲି ସେ ମସା ଚାନ୍ଦିର ଦୋକାନ ଚାନ୍ଦି ତାରକ ସେଠି ବହୁତ ବଢିଆ ଚାନ୍ଦିର ସବୁ ପାଉଁ୍ଜି ଚା ଚାନ୍ଦିର ଚାବିରିଙ୍ଗ ଅଛି ଚାନ୍ଦିର ଅଛି କଏନ ଅଛି ତେଣୁକରି ଚାନ୍ଦିର ଏଠି ସବୁ ଆଉ ଚାନ୍ଦି ତାରକସିୀ କାମ ଏଇଠି ବଢିଆ ଆମର ଚାଲିଛି ସୁନା ବି ଚାଲିଛି କିନ୍ତୁ ଚାନ୍ଦି ତାରକସୀ ଟା ସବୁଠୁ ବଢିଆ ଆମର ଏଠି ସିଲଭର ଟା ଆଉ ଦଶରା ସମୟରେ ବି ଯୋଉ ମେଢ ବି ହୁଏ ଚାନ୍ଦି ମେଢ ବି ବଢିଆ ହୁଏ
କଟକଟ ଚାନ୍ଦି ମେଢ଼ ପାଇଁ ଫେମସ୍
ଚାନ୍ଦି ପାଇଁ ତ ଚାନ୍ଦି ଏଠି ଆଭେଲେବୁଲ ଚାନ୍ଦି ଏଠି ପୁରା ବହୁତ ସେଇଥିପାଇଁ ଚାନ୍ଦି ମିଢ କରନ୍ତି ସେଇଟା କି ଓଡିଶା ପ୍ରସିଦ୍ଧ ଚାନ୍ଦି ଆମର ଏଠି ବହୁତ ବଢିଆ ଚାନ୍ଦି
ଚାନ୍ଦି ମେଢ ଗୋଟେ ଗୋଟ ମେଢ ପିଠାରେ କୁଇଣ୍ଟାଲ ଦି କୁଇଣ୍ଟାଲ ଲାଗେ ଚାନ୍ଦି ଲାଗେ ଆମେ ଶୁଣିଛୁ ଗୋଟେ ଗୋଟେ ମେଢରେ କୁଇଣ୍ଟାଲ ଦି କୁଇଣ୍ଟାଲ କାନ୍ଦି ତାର କଛି କାମ ତାରକସି କାମରେ ଲାଗେ
ଆଉ ଆମର
ସେ ସବୁ କେମିତି ତିଆରି କରନ୍ତି?
ସେ ସବୁ ମାନେ ତାଙ୍କର ଦି ଦି ମାସ ଆଗୁରୁ ଚାନ୍ଦି ତାଙ୍କର କାମ ଆରମ୍ଭ କରିିକ ମାସେ ଦୁଇ ମାସ ଆଗରୁ ସେ ସବୁ କାରିଗର ମାନେ କାରିଗର ମାନେ ତାଙ୍କର ଚାନ୍ଦିର ସବୁ ମେଢ ତିଆରି କରିବେ। ମାଆଙ୍କ ମୂର୍ତ୍ତି ତିଆରି ଚାଲିଥିବ, ଚାନ୍ଦିର ମେଢା ସବୁ ତିଆରି ଚାଲିଥିବ। ତାଙ୍କର ଚାନ୍ଦିରୁ ସବୁ ମେଢ ତିଆରି କାରିଗର ମାନେ ଚଲେଇଥିବେ ଠିକ। ଦଶହରା ବେଳକୁ ତାଙ୍କର ମେଢ କମ୍ପ୍ଲିଟ୍ ହେଇଯିବ। ଠିକ ମେଢ ସଜେଇଦବେ ମାଆଙ୍କୁ ଆଉ ମେଢରେ ଯୋଉ ସ୍ଥାପନା କରିଦେବେ ଆଉ ତାଙ୍କର ସବୁ ମାସେ ଦେଢ ମାସ ଆଗରୁ ଦ ମାସ ଆ ସବୁ ଚାନ୍ଦି କାମ ତାଙ୍କର ଆରମ୍ଭ ହେଇଥିବ ଦଶହରା ପାଇଁ। ଏ ସବୁ ତାପରେ ସେଇ ଚାନ୍ଦି ମଝିରେ କିଛି କିଛି ଆମର ସାହିରେ ସୁନାର ଦେଇ ଦିଅନ୍ତି ମୁକୁଟରେ। ଯୋଉମାନେ ଚାନ୍ଦି ମେଢରେ ମଝିରେ ମଝିରେ ସୁନା ଦେଇ ଦିଅନ୍ତି, ଚୌଧୁରୀ ବଜାର ଅଛି। ଧର ଅଲସା ବ ଅଛି। ଏ ସବୁ ଦେଇ ଦିଅନ୍ତି ଏ ସବୁ ସୁନାର ଦେଇ ଦିଅନ୍ତି ଚାନ୍ଦି ମଝିରେ ଚାନ୍ଦି ମେଢ କରିଥିବେ ମଝିରେ ଅଲ୍ପ କିଛି ମୁକୁଟ ସୁନା କରିଦେଇଥିବେ। ଲାଇଟିଂ ମାନେ ମେଢରେ ଏମତି ଦେଇ ଦେଇଥିବେ, ଲାଇଟିଙ୍ଗ ଖାଲି ରନିଂ ଲାଇଟ ଲିଚୁ। ଏମିତି ସବୁ କରନ୍ତି ଆଉ ଆମର ଏଠି ସେୟା, ଆଉ ଏଠି ଆମର ଶାଢୀ ଏଠି ଆମ ଶାଢୀ ଗୋଦାମ ପୁରା। ଶାଢୀ ତମେ ଦୋକାନରୁ ଯୋଉ ପ୍ରାଇସରେ ଆଣିବ ତମର ସେଠି ବହୁତ୍ ରେଟ୍ ଥିବ। ସମରେ ସେଠି ଯେତିକି ରେଟ୍ ଏଠି ଗୋଦାମ ରେ ଆମର ବଶିଯିବ ତାର ଅଧା ରେଟ। ଏଠି ଆମର ଦୋକାନ ପ୍ରାଇସ୍ ଅନୁସାରେ ଗୋଦାମରେ ପଶିବ ହାପ୍। ପୁରା ହାପ ସେଇ ରେଟ୍ ଗୁରା ଆମର ଏଠି ଆମର ଗୋଦାମରେ ଯେତିକି ଟଙ୍କା ତାର ଡବଲ ରେଟ୍ ଏଯୋଉ ଗୋଦାମରେ ଯେତିକି ଟଙ୍କା ଆମର ଶାଢୀ ପାଟ ହଉ ବା ଯୋଉ ଶାଢୀ ହଉ ଫାନ୍ସି ହଉ ଯାହା ହଉ ଉ ଦୋକାନ ପ୍ରାଇସ୍ ଅନୁସାରେ ପୁରା ଅଧା ଦୋକାନରେ ତମେ ସେଟା ପୁ ତାର ଡବଲ ପାଇ ଶାଢୀ ଆମର ଏଠି ବହୁତ୍ ବଢିଆବଢିଆ ସବୁ ଗୋଦାମ ଅଛି ଶାଢ଼ୀ ସବୁ ଗୋଦାମ
ସେଠିତ ଗୋଦାମ ଥିବ ଆମର ଏଠି ଏ ହୋଲସେଲ ଦୋକାନ ହୋଲସେଲ ଦୋକାନରେ ଗୋଦାମ ନାହିଁ। ଆମର ଏଇଠୁ କୁ ଉଁ ସେଠୁ କଟକରୁ ବମ୍ବେରୁ ସେ ମାଲ୍ ଆଣେ ଏଠି ଦୋକାନ ଦେଇକି ବିକ୍ରି କରାଯାଏ। ଏଠି ଆମର ଗୋଦାମ ନାହିଁ ଆଉ ବଡ଼ ବଡ଼ ଗୋଦାମ ଆମର ଏକରେ ନାହିଁ। ଆଉ ଖାଲି ଦୋକାନ ଆଉ ତାର ଯେମିତି ରେଷ୍ଟେନ୍ ଲୋକାଲ ଲୋକ ଏଠି ଆମର ନେଇକି ସବୁ ଯାହା ଯେମିତି ରଜ ସେମି ସବୁବେଳେତ ଚାଲିଚି ଆଉ ଦୋକାନ ବଡ଼ ବଡ଼ ଦୋକାନ କରି ଚନ୍ତି ସୋରୁମ୍ କରୁଚନ୍ତି। କିନ୍ତୁ ହୋଲସେଲ୍ କାଉଣ୍ଟର ଏଟା ହୋଲସେଲ୍ ଦୋକାନ ନୁହଁ ଆଉ।
କିନ୍ତୁ ମୁଁ ଶୁଣିଥିଲି। ଭୁବନରେ ଅ କୋଣାର୍କ ଦୋକାନ ଗୋଟେ ଅଛି ଶାଢୀ ଦୋକାନ ମୁଁ ସେଠୁ କେତଥର ଆଣିଚି। ଏ ସେଠି ସେ ସେଇ ଦୋକାନର ଶାଢ଼ୀ ମତେ ରେଟ୍ ବି ଭଲ ଲାଗେ। ଆଉ ସେ ସା ଦୋକାନର ଶାଢ଼ୀବି ବହୁତ୍ ବଢ଼ିଆ କ୍ୱାଲିଟି ଶାଢ଼ୀ ବି ଅଛି ଭଲ ଭଲ ଶାଢ଼ୀ ପୁରା ଡିଜାଇନର୍ ଶାଢ଼ୀ କପଡ଼ା କ୍ଵାଲିଟି ବି ଭଲ ଆଉ ବହୁତ୍ ଭଲ ଲାଗେ ଶାଢ଼ୀ ଉ ସେଠୁ କିଣିବାକୁ ମତେ ସେ ଶାଢୀ ତା ଦୋକାନରେ ବହୁତ୍ ଭଲ ଲାଗେ ସେ କୋଣାର୍କ ଦୋକାନ ଆଉ ତାର ରେଟ୍ ବି ବଢ଼ିଆ ସବୁ ସେଠିରେ ଦିଏ ଆଉ ତା ଦିନିଷବି ମୋତେ ବହୁତ୍ ଭଲ ଲାଗେ। ମୁଁ ଯେତେ ଥର ଶାଢୀ ଆଣିଚି ମତେ ବହୁତ୍ ଭଲ ଲାଗେ ସେ କୋଣାର୍କ ଦୋକାନ ମୋ ସେଇଠୁ ମୁଁ ଭୁବନ ଗଲେ ସେଇଠୁ ମତେ ପସନ୍ଦ ମୁଁ ସେଇଠୁ ଆଣେ।
ନାଇଁ ନାଇଁ ସେ ଦୋକାନଟି ତାଙ୍କରି ଜେଜେବାପା ଅମଳୁରୁ ତାଙ୍କ ଦୋକାନ। ବହୁତ୍ ଦିନ ବାଦ୍ ତିରିଶି ଚାଳିଶି ବର୍ଷର ଦୋକାନ ଆମେ ଛୋଟ ଛୋଟ ଛୁଆ ହେଇଥିଲୁ ତାଙ୍କ ଦୋକାନ ଅଛି। ଏ ଦୋକାନ ଆଜି ଯାଇ ସେ ଚାଲିଚି ତାଙ୍କର ୱାରିଙ୍ଗ୍ ନୁହେଁ ଯୋଉଁ ରେଟ୍ ଟା ଠିକ୍ ରେଟ୍। ତାଙ୍କର ଜିନିଷ ର କ୍ଵାଲିଟି ଭଲ ଆଉ ଜିନିଷ ବି ଭଲ। ଦିନେ ହେଲା ଯାଆନ୍ତୁ ତା କାରବାର କଲିଣିି ତାର କ୍ଵାଲିଟି ଭଲ ଜିନିଷ ଭଲ ଆଉ ଅନ୍ୟ ଦୋକାନ ଅଛନ୍ତି। ତ ବହୁତ୍ ବହୁତ୍ ଦୋକାନ ଅଛନ୍ତି ତାଙ୍କ ଦୋକାନ ଭଳି କେହି ଦୋକାନ ହେବେନି।
ହଁ ମୁଁ ଦେଖିଚି ସେଇନାଗିତ ଜାଣିଚି ଆଉ।
ତମର ସେକରେ ବଡ଼ ବଡ଼ ତ ଗୋଦାମ ସବୁ ଚାଲିଚି?
ଆମର ଏଠି ହଁ। ଆମର ଏଠି ବଡ଼ ବଡ଼ ସବୁ ଗୋଦାମ ଅଛି ଶାଢ଼ୀ ଗୋଦାମ କିନ୍ତୁ ଆମେ ଗୋଟଏ ଗୋଦାମରୁ ସାଢ଼ି ଆଣୁ ଆମରହେଟା ହୋଲସେଲ୍ ଦୋକାନଟା ଆଉ ଆମର ସେଇଟା ବି ଚିହ୍ନା ଦୋକାନ ମାନେ ଚିହ୍ନା ତା ମାଲିକ ଚିହ୍ନା ତସେଠି ଜଣେଆମର ମାନେଜର ଅଛନ୍ତି। ଆମ ବାବୁଙ୍କର ଚିହ୍ନା ସେ ଆମର ସେଠି ଆଉ ଦି ଦି ଜଣ ବି ତିନି ଜଣ ବି ଚିହ୍ନା ଅଛନ୍ତି। ଆଉ ଆଉ ଜଣେ ପୁରା ମ୍ୟାନେଜର ଅଛନ୍ତି ଯିଏ ଆଉ ଜଣେ ସେ ତିନି ଜଣ ଟିକେ ଅଛନ୍ତି। ହୋଲସେଲ୍ ମାନେ ସବୁ ଚିହ୍ନା ଆଉ ଦ ଜଣେ ମ୍ୟାନେଜର ଅଛନ୍ତି ସେଙ୍କର ଚିହ୍ନା ସିଏ ତାଙ୍କ ରୋ ଆମେ ଶାଢ଼ୀ ଆଣୁଛୁ ଦୋକାନରୁ ତାଙ୍କୁ ସବୁ ଚିହ୍ନା। ମାନେ ସେଠୁ ଆମେ ଆମର ଅଲ୍ ଶାଢ଼ୀ ଆମର ସେଇଠୁ କିଣାଯଏ ଆମେ ପ୍ରଥମରୁ ମୁଁ ସେଇଠୁ ହିଁ ଶାଢ଼ୀ କିଣେ ତା ଶାଢୀ ବହୁତ ଗୁଡା ତାର ଦିଟା ଜାଗାରେ ଚୌଧୁରୀ ବଜାର ଥିଲା ଏବେ ଝୁଲା ଶୀ ଅ ପୁଣି ଏବେ ଗୋଟେ ସିଡିଆରେ ଖୋଲିବେ ବୋଲି ମୁଁ ସୁଣୁଛି। ପୁଣି ସିଡ଼ିଏ ଗଲା ଆମ ଘର ପାଖଇଗଲା ସୁଧା ଆମେ ଏଥ ସଡ଼ିଏ ଯାଇ ଶା଼ୀ କିଣି ଆଣୁ ତ ତିନିଟା ଦୋକାନରେ। ବହୁତ ମାନେ ଯୋଉଟା ଝୋଲା ସାହିରେ କିଣି ବହୁତ ଟଙ୍କାରେ ସେ କରିଛି ସେ ଦୋକାନ। ପୁଣି ଏ ବି ସୁିଧିରେ କରିବା। ଆଉ ତାର ଦୋକାନରୁ ହିଁ ମୁଁ ଶାଢୀ ଆଣେ ମୋତେ ତା ଦୋକାନ ଶାଢୀ ଗୁଡା ବହୁତ ପସନ୍ଦ ଆଉ ତା ଦୋକା ଆମେ ବହୁତ ଭିଡ଼ ହୁଏ। ସବୁ ବାହାଘର ବ୍ରତର ଏକୋଶିଆ ଜନମ ସବୁ ଅତେଜନ ଗୁରା କ ହୋଲସଲ ଶାଢୀ ଗୁ ତ ବେଶି ସେଲ ହୁଏ। ଆମେ ତ ମୁଁ ପ୍ରତିବର୍ଷ ସେଇଠୁ ଛାଡିବାଣି ଆଉ ସେଇ ଦୋକାନ ଟା ମତେ କଟକ ଭଲ ଲାଗେ। ଦିଦିଦ
ଆମର ଆମର ଏଠି କଣକୁ ଆମେ ସବୁବେଳେ ଆଣୁ ଆମର ଯେତେବେଳେ ଯୋଉ କାମ ହେଲେ ଆମେ କୋଣା ପାଖରୁ ଆଣହରି କୋଣ ଦ କଣ ଆମେ ତ ଅଛି। ଦର ଲୋକ ଆମର ଯେତେବେଳେ ଯାହା ଦରକାର ହେଲା ଆମେ ତା ଦୋକାନରୁୁ ଆଣୁ। ଆଉ ଯେମିତି ତାହଲେ ଆଉ।
ହଁ।
ହଉ ତାହେଲେ ହଉ ଏମିତି ଚାଲୁ ଆଉ ହଉ ହଉ ରଖ ତାହେଲେଁ।
ହଁ
ହ